ଓ ହଁ ହଁ। ଏ ଯିବା କଥା କଲେଜ୍ କୁ ସାର୍ଟିଫିକେଟ୍ ପାଇଁ ଗଲଣି ନା ଯାଇନ?
ନା ନା ମୋର ତ ସରିଯାଇଛି ମୋର ନେଇ ଆସିଛି ତମର ତ ଚାଲିଥିବ ବୋଧେ?
ହଁ ଆମର ପା ଏଇ ଆସିବା କଥା ଆସିବେ କହୁଥିଲେ ସାରେ। ଆଉ ସେ ଆହୁରି ଟାଇମ୍ ଲାଗିବ କହୁଛନ୍ତି। ଆଉ ଟାଇମ୍ ଲାଗିବ ଯଦି ଯିବୁ ଆଉ ସେ ସାଙ୍ଗସାଥି ସବୁ କଥା ହଉଚୁ। ଏ ଯାଇଁକି ଆରାମ ସେ ବୁଲିକି ଆସିବୁ ଯଦି ହେଲା ଫିଷ୍ ଠୀ ବିଷ୍ଟ୍ କରିକି ଏଥର ବୋହୁତ୍ ଦିନି ପରେ ଦେଖା ହବୁ ନା ଆଉ ମୁଁ ଇଏ କରିକି ଫିଷ୍ଟ୍ ବିଷ୍ଟ୍ କଣ କରିକି ଟିକେ ମଜାମସ୍ତି କରିକି ଆସିବୁ ଭାବୁଛୁ ଆଉ ଏଇ ଆସିଯିବ ବୋଧେ କହୁଥିଲେ ସାରେ ଅଗଷ୍ଟରେ ନା ସେପ୍ଟେମ୍ବରରେ କଣ ଆସିବ କହୁଥିଲେ ବୋଧେ ଆଉ ସା
ଆଉ ଗାଁ ରେ ତମର କଣ ଖେଳ ମଜାମସ୍ତି କର?
ହଁ ଗାଁ ରେ ଗାଁ କୁ ଆସିଲି ତ କ୍ରିକେଟ କ୍ରିକେଟ ଆମ ପଡିଆ ଅଛି ନା ବଡ ପଡିଆ ଆମର ଏଇଠି ମନ୍ଦିର ଅଛି ସେ ପାଖରେ ପୋ ପୋଖରୀ ଆଉ ପଡ଼ିଆ ଆ ପଡ଼ିଆରେ କ୍ରିକେଟ୍। ଆଉ ଫୁଟବଲ ବି ବେଳେ ବେଳେ। ଆଉ ଭଲି ଭଲି ଭଲିବଲ। ଆ ପୁରା ଟିମ୍ କରିକି ଟୁର୍ଣ୍ଣାମେଣ୍ଟ ଯୋଉ ହୁଏନି ଟୁର୍ଣ୍ଣାମେଣ୍ଟ। ସେଇ ଟାଇମ ରେ ଇଏ କରିବି ଯିଏ। ହଁ ଯିଏ ର ହୁଏ ତାଙ୍କୁ ତାଙ୍କ ପାଇଁ କିଛି ଇଏ। କରିକି ଏମତି କ୍ରିକେଟ ଖେଳୁ ଆମେ ଆଉ। ହୋଲି ଫୋଲିରେ ଭଲ ଯେତେବେଳେ ପର୍ବ ରହେ ହୋଲି। ଆଉ ରଜ ଯେତେବେଳେ ଆମେ ସୁ ଯେତିକି ଯୁବ ମାନେ। ପିଲା ଅଛୁ। ସବୁ ଯାଇଁକି ପଡ଼ିଆରେ ମାନେ ଉପସ୍ଥିତ ରହିକି ସେଇଠି ଇଏ କରୁ।
ଗାଁ ରେ ତମର ସବୁ ସାଙ୍ଗମାନେ ମ୍ୟାରେଜ କରିଗଲେ ନା ଅଛନ୍ତି?
ନା ପ୍ରାୟତଃ ଅଛନ୍ତି ଆମ ଏଜ ଅନୁଯାୟୀ ପ୍ରାୟତଃ ବହୁତ ସବୁ ବୋଧେ ବହୁତ ରେୟାର ମ୍ୟାରେଜ କରୁଛନ୍ତି ଝିଅ ପିଲା ପ୍ରାୟତଃ। ବା ହେଇଗଲେଣି କିନ୍ତୁ ପୁଅ ପିଲା। ବହୁତ ହଁ ସି ଟିକେ ଫ୍ୟାମିଲି ଇଏ ପାଇଁ ସେମାନେ ସବୁ ବାହା ହେଇ ଯାଉଛନ୍ତି ପ୍ରେସର କରୁୁଛନ୍ତି ନା କିନ୍ତୁ। ପୁଅ ପିଲା ଅଛନ୍ତି ଆଉ ଆମର ପଢାପଢିରେ ଏବେ ସ ସବୁ ଅସନ୍ତି ଆଉ କିଏ ବି ଇ ଡି କି ପିଜି କରିକି ଇଏ କରୁଛି କିଏ ଡିଫେନ୍ସ ପାଇଁ ଲାଗୁଛି ଆଉ କିଏ। ଅଲଗା କାମ ପାଇଁ ଲାଗୁଛି। ବୁଝିପାରୁଛି ଆଉ କିଏ ବି ସବୁ ଇଞ୍ଜିନିୟର ଫିଞ୍ଜିନିୟର କରିକି ସବୁ ବାହାରେ କମ୍ପାନୀରେ ଅଛନ୍ତି। ଆଉ ଜବ୍ ଫବ୍ କରିନାହାନ୍ତି। କରିଛନ୍ତି ସେପଟେ ସେଇଥିପାଇଁ ମ୍ୟାରେଜ ଫ୍ୟରେଜ କରିନାହାନ୍ତି ଆଉ। ଆଜି ଆଉ ଏମି
ଆଉ ତମର ଆମ୍ବ ଗଛ ଅଛି ନା ନାଇଁ।
ଆମ ଏପଟେ ଟିକେ ଇଏ ଏରିଆ କୁହନ୍ତିନି ଯୋଉ ବାଲି ଏରିଆ ହୁଏ ଆଉ ଗୋଟେ ନନ ବାଲି ଏରିଆ ଯଉ। କୁହାଯାଏ ସେଇଟା ବାଲିରେ ନୁହଁ ଯୋଉଟା।
ଆଉ ସେଇ ଟାଇପ୍ ରେ ଆମ ଏପଟେ ବହୁତ ମାନେ ଅଛି। କିନ୍ତୁ ବହୁତ ମାନେ ରେୟାର ବୁଝିପାରୁଛ। ଆ କିନ୍ତୁ ଆମ ଘରଠାରୁ ପନ୍ଦର କିଲୋମିଟର ଦୂରରେ ଗୋଟେ ଜାଗା ଅଛି ସେଇ ଜାଗା। ଠାରୁ ଆରମ୍ଭ କରିଲେ ବହୁତ ସାରା ଆମ୍ବ ଗଛ। ଆଉ ବହୁତ ସାରା ବି ସେପଟେ ଆମ ରିଲେଟିଭ ଅଛନ୍ତି ନା ଆଉ ସେମାନେ ବି ଦେଇପ ଏଇ ଯୋଉ ଆମ୍ବର ଯୋଉ ସିଜିନି ଚାଲିନି କି
ତଥାପି ଆମ୍ବ ହେଇ ଅଛି ଆହୁରି ଏବେ ହେଇ ଆମ ସେ ଛୁଆ ଯଉ ଆସିଥିଲା ଏବେ ଆମ୍ବ। ପାରିବ ଯାଉଛି ମତେ ଡାକୁଥିଲା ମୁଁ ଚାଲେ ମୁଁ ଯାଉଛି ଆଉ।
ହଁ ଏବେ ବି ପାଛି ପାଚୁଛି ନା ଆମ୍ବ ଏବେ ଆଉ ଦେ ଆମ୍ବ ଇଏ ଗଲେ କେତେ କି ଆମ୍ବ ଇଏ କଲେ ଯେତେହେଲେ କଂସା। କଣ କଲ ଆଣିକି ଆଚାର କଲ ତାପରେ। ଯେତେବେଳେ ଖଟେଇ କରି ଖାଇଲ ପୁଣି ପାଚିଲା ଯେତେବେଳେ।
କିନ୍ତୁ ଆମ୍ବର ଫାଷ୍ଟ ଆମର କଣ ଗ୍ରୀନ୍ ଆସୁଛି ଆମେ କିନ୍ତୁ ତାକୁ ଏଇଟାରେ। କୋଉଟାରେ ହଳଦିଆରେ ଆମର ସେଟାକୁ ଇଏ କରୁଛନ୍ତି। ଏଇଟା ହଳଦୀ କଲର ଆମ୍ବ ବୋଲି ଆମେ ସେଇଟା ମାନୁଛନ୍ତି ଯେମିତି ଅରେଞ୍ଜ। ଟା ଆମର ଆସୁଛି ସେମିତି ଗ୍ରୀନ୍ କିନ୍ତୁ ସେ ଆମେ ଅରେଞ୍ଜ କରିଦେଉଛନ୍ତି କଲର ଏକାଥରେ।
ହଁ ହଁ ସେଇଟା କରିଦଉଛନ୍ତି କିନ୍ତୁ ତା କଲର ହିଁ ଇଏ ଥାଏ ସେଇଟା ହିଁ ଥାଏ। ନୀଳ କଲର ହିଁ ଥାଏ ତାର ସେଇଟା।
ଆମ୍ବରେ କିନ୍ତୁ ବହୁତ ପ୍ରକାର ଆମ୍ବୁଲ ହବ ତା ସହିତ ଆଚାର ହ ବୋହୁତ ତାର କୁ ଆମେ ଖାଇବୁ ପାଚିଲାରେ ଖାଇ ପାରିବା କଞ୍ଚାରେ ବି ଖାଇପାରିବା ଏମତି ଯୋଉ ଆଇଁଷ ତରକାରୀରେ ବି ପକେଇ ପାରିବା।
ହଁ ସବୁଥିରେ ବି ରଖିକି ବର୍ଷ ବର୍ଷେକୁ ଦିବର୍ଷ ଏମତି ର
ହଁ ହଁ ଆମର ତ ତିନି ବର୍ଷ୍ ଷର ଆମ୍ବ ବି ଯୋଉ ମାନେ ସେଇଟା କଣ ଆମ୍ବୁଲଟା ଅଛି ଆମ୍ବୁଲଟା ସବୁଠାରୁ ଭଲ ନା।
ହୁଁ ସେଇ ତ ଆମ ସେଇ ଦିଦି ହର ସେଇ ବାଲିଖଣ୍ଡ ଏରିଆରେ ନା। ଆଉ ମୁଁ ତ ଯେତେବେଳେ ଇଏ କୁହେ ଥୁବ କିଛି ମାନେ ଇଏ କର କି ନକର କି ସେ ଆଚାର ଫାଜାର କଣ କରୁଚୁ ଦେଇଦେ ଧର ନ ହଷ୍ ଟେଲରେ ରହୁଚୁ ନା ଆମେ ଆଉ ସେସବୁ ଖାଇବା ଖାଇକି ଭଲ ଲାଗୁନି ଏଇଟାକୁ ନେଇକି ହିଁ ଟକେ ଇଏ ହେଲେ ଖାଇବାକୁ ଟିକେ
ଆମ୍ବୁଲରେ ତ ଦେ ଜାଣିଥିବ ଯୋଉ ଗରମ ଭାତରେ ପଡ଼ିଥିବ ଆଳୁ ଗୋଟେ ଆମ୍ବୁଲ ଆଉ କଞ୍ଚା ଲଙ୍କା ଆଉ ପି ପିଆଜ ଆଉ ଟିକେ ରସୁଣ ଦଳିକି ଖାଇବ।
ହଁ ପୁରା ପଓର୍ ପିଅ ହଁ ଦେଶୀ ପୁର ପୁରା।
ଅଲଗା ପୁରା ଭଜ୍
ସେ ଓଡିଶାରେ ହିଁ ଓଡିଶାରେ ହିଁ ପଖାଳ ଭାତ ଫେମସ ନା ମୁଖ୍ୟ ଖାଦ୍ୟ ଆଉ। ପଖାଳ ଭାତ ହିଁ ଦହି ପଖାଳ ଇଏ ସିଏ ତାହାର ଶାନ୍ତି ଆଉ କୋଉଥିରେ ହିଁ ନାହିଁ।
ହଁ।
ରେ ହିଁ ଭଲ ଶନ୍ତି ସେଇଥିରେ ଆଉ ଲଞ୍ଚ କେତେବେଳେ ହବ?
ଲଞ୍ଚରେ ଆମର ଏବେ ଭାତ ତ ଭାତ ବସିଲାଣି ଆମେ ଖାଉ ସେ ଦିଇଟା ଭିତରେ ହିଁ ଖାଇଦୋଉ।
ହୁଁ।
ମୁଁ ଟିକେ ବେଶୀ ଖାଏନା ମୋର ଦିଇଟା ସାଢ଼େ ଗୋଟେରେ ଖାଇଦିଏ ଥରେ ଅଳ୍ ପ ଟିକେ ପୁଣି ତିନଟା ଚାରଟାରେ ଖାଏଁ ମତେ କୌଣସି ଜିନଷ ବେଶ୍ ବେଶୀ ଖାଇବା ପାଇଁ ଟିକେ ଭଲ ଲାଗେନା ଅଳ୍ପ ଟିକେ ଖାଏଁ ମୋର ଭଲ।
ହୁଁ ହୁଁ ଭଲ ସେଠି ବି ବ ଯେତେ ଖାଇବ ମାନେ ଯେତେ ହେଲଥ ଇଏରେ
ହଁ ନା ମତେ ବେଶୀ ଟିକେ ଖାଇବା ପାଇଁ ଭଲ ଲାଗେନା ଅଳ୍ପ ଅଳ୍ପ ଖାଇଲେ ଭଲ ଲାଗେ।
ହଁ।
ନା ପେଟ ମୋର ଯେତେ ଫାଙ୍କା ଥାଏ ମତେ ସେତେ ବୋହୁତ କମ୍ଫର୍ଟେବଲ ଲାଗେ। କାହିଁକିନା ମୋର ପ୍ଲସ ଟୁ ଟାଇମରେ ଏ ଏତେ ଗ୍ୟାସ୍ ଏତେ ମାନେ ଦେହ ଖରାପ ହେଇଯାଇ ଥି ଥିଲା ଯେ କିଛି ନ ଖାଇକି ବି କାହିଁକିନା ଟ୍ୟୁସନ୍ ସକାଳୁ ଉଠି ଯିବାକୁ ପଡୁଚି ନା ଟ୍ୟୁସନ୍ ଯିବ ଖା କିଛି କରିବନେଇ ତ ସେମତି ଯିବା ଆସିବାରେ ହିଁ ପୁରା ଦେହ ଖରାପ।
ସନ୍ ଟାଇମ୍ ଆମର ବି ସେଇ ଟାଇମରେ ଥିଲା ଟ୍ୟୁସନ୍ ଟାଇମ୍ ଟ୍ୟୁସନ ସାରୁ ସରୁ ତ ଆଉ ଆସିପାରିବନି ନା ସେଇ ଗେ ଟ୍ୟୁସନ ପାଖରେ ହିଁ ଦେଖିବ କଲେଜ ହିଁ ଥିବ। ଆଉ ତମେ ଟ୍ୟୁସନ ସାରିଲ ବ ବାହାରେ କିଛି ଖାଇଲ ଯଦି ବାହାରେ ସବୁବେଳେ ତେଲ ଭାଜି ତ ଖାଇ କି ତମ ବଡି କି ସେ ସେଇଟା ଆବଜର୍ଭ କରିବନି ନା ଆଉ ତ ସେ ସେଥିପାଇଁ କଣ କରିବ ଇଏ କରିବ ପୁଣି ବେଳେ ବଳେ କ୍ଲାସ କରିବାକୁ ଇଛା ହେଲେ ବି ଇଛା ହବନି ଟ୍ୟୁସନ୍ କ୍ଲାସ୍ କର ପୁଣି କଲେଜରେ ପୁଣି ତିନଟା ପିରିୟଡ଼ ନିଅ। ଚାରଟା ପରିଅଡ୍ ନିଅ ତାମାନେ
ଖାଇବାକୁ ନଥିବ ଯାହାବି ହେଲେ ବାଧ୍ୟ ହବ ଏଇ ଗୁପଚୁପ୍ ବି ଏ ସେଗୁଡ଼ା ଖାଇବାକୁ।
ଯୋଉ ରାସ୍ତାକଡ ଖାଇବା ଖାଇବାକୁ ପଡିବ ଯାହା ଫଳରେ କି ଦେହରେ ଏବେ ଆମେ ଭାବୁଚନ୍ତି କଣ ହୋଉଚି କଣ ନାହିଁ ଦେହରେ ଇଏରେ ସିଏରେ ଏସବୁ।
ଏଠି ଖରା ପଡ଼ିବ ନା ପ୍ରବଳ ଖରା ପଡ଼ିବ। ଚାହା ପି ତ ଅସୁବିଧା ହବ ମୋର ପୁରା ତ ପେ ଟ ଏଇ ଯୋଉ ଗୁପଚୁପ ଖାଲି ଖାଇଲି ୱାନ୍ ସାଇଡ ପୁରା ଖରାପ ହେଇଯାଇଥି ଥିଲା ବୋହୁତ ଗାଳି ବି ଶୁଣିଲି ଘରେ ସେବେ ଠାରୁ ବାପା ଯେତେବେଳେ ଯାଆନ୍ତି ମାର୍କେଟ୍ ଖାଲି କହିଦିଏ ନେଇ ଆସନ୍ତି। ନ ହେଲେ ଆମ ଏ ଛୁଆ ଉଠିବ ସିଏ ତାର ସେମତି ଟିଉସନ୍ ଯାଉଛି।
ହଁ।
ସେ ଏମିତି ବହୁତ ରେୟାର୍ ଖାଉଥିଲା ତାକୁ ଗାଳି ହେଲା ଠାରୁ ସେ ଆଉ ଖାଉନାହିଁ।
ହଁ ସେଇଟା ହିଁ ଭଲ ହବ ଯେତେ ବନ୍ଦ କରିଦବ ଖାଇବା ଏଇ ସବୁ ଇଏରେ।
ହୁଁ ତ ନାଁ ଟେନଥ୍ ଏକ୍ଜାମ୍ ଦେଇକି ନୂଆ ନୂଆ ଗଲା ନାଁ କଲେଜ କୁ ତାକୁ ଟିକେ ଖୁସି ଲାଗିଲା ସେଥିପାଇଁ।
ସେମିତି ହିଁ ଭଲ ଲାଗେ ତାପରେ ନେକ୍ସଟ୍ ଯେତେବେଳେ ଥରେ ମେଡିକାଲ୍ ଯିବେ ତାପରେ ଜାଣିପାରିବେ ହଁ ଏଇଟା ଖରାପ ହୁଏ ଏଇଟା ଇଏ। ଏଇଟା ଇଏ। ମୋ ଇଏରୁ କହୁଛି ଆମେ ଯେତେବେଳେ ବାଲେଶ୍ଵରରେ ମଝିରେ ଆମ ବାଲେଶ୍ୱରରେ ଏଫ୍ ଏମ୍ କଲେଜ୍ ସେଇଠି ପଢାପଢି କରୁଥିଲୁ ନାଁ ଏଇ ଟାଇମ୍ ରେ ଆମେ ସବୁ ଯେତିକି ସାଙ୍ଗ ଥିଲୁ ସବୁ ମାନେ ମିଳିମିଶିକି ଉଁ ସବୁବେଳେ ଯେତେବେଳେ ଯିବୁ ଗୋଟେ ମାନେ ସ ସବୁ ମିଶିକି ହିଁ ଯାଇଁକି ସେ ଗୁପ୍ ଚୁପ୍ ଖାଇବୁ ନହେଲେ ଯଦି ଆଉ ଚାଓମିିନ୍ ଖାଇବୁ ଏକା ସହିତ ଆଠ ଜଣ ଖାଇବୁ। ତାପରେ ଯେମିତି ଦି ଜଣ ଖଣ୍ଡର ମାନେ ଦେହ ଖରାପ ହେଇଗଲା ସେଇଠୁ ଷ୍ଟପ୍। ଆମର ଯେତିକି ଗ୍ରୁପ୍ ଥିଲା ସବୁ ଷ୍ଟପ୍ ହେଇଗଲା। ନାଁ ଆମେ ଆଉ ଖାଇବାନି ଷ୍ଟ୍ରିଟ୍ ଫୁଡ୍ ଖାଇବାନି ଯାହା ବରଙ୍ଗ ହବ ଘରେ ବରଙ୍ଗ ଆମେ ଯାଇଁକି ଫିଷ୍ଟ୍ ଫିଷ୍ଟ୍ କରି ଖାଇବା କି କରିବା କିନ୍ତୁ ଷ୍ଟ୍ରିଟ୍ ଫୁଡ଼୍ ଆଉ ଖାଇବାନି। ତ ମାନେ ଇଏ କରିକି ଆଣିକି ନିଜେ ବନେଇକି ଖାଇବା ସେଇ ମାନେ ମ୍ୟାଗି ହେଲେ ବି ଇଏ ହେଲେ ବି ନି ଜେ ଆଣିକି ବରଂ ଅଳ୍ପ ଇଏ ହେଇକି ଆରାମ୍ ସେ ରୁମ୍ ରେ ଇଏ ଛୋଟ ଗ୍ୟାସ୍ ଆଣିକି ରଖିଲୁ ଆଣିକି ର ରଖିକି ଆମେ ନିଜେ ପର୍ସନାଲି କରିକି ଆଁ ସେ ଇଟା ତ ବହୁତ ଭଲ କିନ୍ତୁ ଏମାନେ ଯୋଉ ଟାଇପ୍ ର ମସଲା ଇଏ ତେଲ ଦେଇକି ମାନେ ହଁ ମ ଯୋଉଥିରେ କି ବ୍ରାଣ୍ଡ ନୁହଁ ନନ୍ ବ୍ରାଣ୍ଡ ଜିନିଷ ଯୋଉଟାକୁ ଦେଇକି ଯୋଉ ବନଉଛନ୍ତି ସେମାନେ ଚାହିଁବେ ନାଁ ବିଜନେସ୍ ନାଁ ତାଙ୍କର ଇଏ କରିବା ପାଇଁ କମ୍ ପଇସା ଯେମ
ଚାଓମିନ୍ ଆଉ ରୋଲ୍ ବଗେରା ମୋତେ ତ ଏତେ ଖାଇବାକୁ ଜମା ଭଲ ଲାଗେନା କାରଣ ବେଶୀ ଅଏଲି ଥାଏ ଆଉ ଆଇଁଷିଆ ଲାଗେ ବୋଲି ମ ତେ ଭଲ ଲାଗେନା ବିରିୟାନୀ ବି ମୁଁ ଖାଏ ନାଁ ମୋର ବିରିୟାନୀ ଯେତେବେଳେ ଇଚ୍ଛା ହୁଏ ଆମେ ଘରେ ହିଁ ବନେଇ ଖାଇଦଉ ଆରାମ୍ ସେ ହେଇଯାଏ ଫ୍ୟାମିଲି ହିଁ ଖାଇଦଉ ମତେ ବିରିୟାନୀ ନହେଲେ ପିସ୍ ତ ଭଲ ଲାଗେନା ରାଇସ୍ ଟା ମୋର ବହୁତ ପସନ୍ଦ ଆଉ କଚୁମ୍ବର।
ହୁଁ ହୁଁ ଆ ସେମିତି ଏଇ କହୁଛି ତ ଆମେ ବୃନ୍ଦା ବୃନ୍ଦାବନ ଯାଇଥିଲୁ ବୃନ୍ଦାବନରେ ଯୋଉ ଖାଇବା ତମେ ବିଶ୍ଵାସ କରିବନି ସେଠି ଖାଦ୍ୟ ମାନେ ବହୁତ ମାନେ ପୁରା ଅଲଗା ବିନା ପିଆଜ ରସୁଣ ରେ ଠାକୁରଙ୍କ ଇଏ ନା କ୍ରିଷ୍ଣାଙ୍କ ତା ଭୂମି ବିନା ପିଆଜ ରସୁଣ ସେଇଥିରେ ଯୋଉ ହଁ ହଁ ସେ ଆମର ଯେମିତି ଶ୍ରୀ ଜଗନ୍ନା ଜଗନ୍ନାଥଙ୍କ ଅଭଡା ଯୋଉ ଆମର ସବୁ ଠାରୁ ମାନେ କହିତେ ଗଲେ ମହାପ୍ରସାଦ ଆମର ଯୋଉ ସବୁ ପ୍ରସା ସାଦ ପ୍ରସାଦ ମହାପ୍ରସାଦ କୁହାଯାଉଛି ଆଉ ସେଠି ହଁ। ସବୁ ଇଏରେ ମାନେ ଦେଖିବ ହାଣ୍ଡି ଉପରେ ହାଣ୍ଡି ଆଗେ ଉପର ହାଣ୍ଡି ଟା ପାଞ୍ଚଟା ହାଣ୍ଡି ବସି ତ ଆଗେ ଉପର ହାଣ୍ଡି ହିଁ ହବ ତଳହାଣ୍ଡି ରେ ଅଧିକ ଇଏ। ମାନେ ହଁ ସେଇଟା ମନେ ରଖିଥିବ ସେଇଟା ଦେଖିବ ସେ
ହାଣ୍ଡି ଉପରେ ହାଣ୍ଡି ବସିଥିବ କିନ୍ତୁ ତଳ ହାଣ୍ଡିରେ ଚୁଲି ମାନେ ନିଆଁ ଧା ସ ପଡୁଥିବ କିନ୍ତୁ ହେଇଥିବ ଉପର ହାଣ୍ଡି ସଭା ଉପର ହା
ହଁ କିନ୍ତୁ ଉପରେ ହବ ଉପରେ ହେଲା ପରେ ହଁ ଭଗବାନଙ୍କର ବୋଧେ କିଛି ନାଁ କିଛି ମହିମା ରହୁଛି ଏବେ ବି ଆମେ ଇଏ କରୁଛନ୍ତି। ନିହାତି ଆମ ଜଗନ୍ନାଥ।
ସେଇଟା ବା ପୁରା ଫେମସ କଥାଟା ଆଶ୍ଚର୍ଯ୍ୟ କଥା ଯଉଟା ପୁଣି।
ଆଶ୍ଚର୍ଯ୍ୟ ଆଉ ଯେମିତି ଆମର ବାନା ଯୋଉ ଉଡୁଛି ବିପରୀତ ଦିଗରେ ସେ ବି ଗୋଟେ ଏମିତି ବି ଜିନିଷ ଅଛି ଆମ ଜଗନ୍ନାଥ ବିଷୟରେ ଯୋଉଟା କି ମାନେ କହିହେବନି ସେଟା ଭିତର ଜିନିଷ ଗୁଡାକ। ବୁଝିପାରୁଛ ସେଇଟା ଏମିତି କହିହବନି। ଭଲ ଜଜଗନ୍ନାଥଙ୍କ କଲଚର ଆମେ ତ ଆହୁରି ମାନେ ଗର୍ବିତ। ଯେ ଆମେ ଓଡିଶାରେ ଜନ୍ମ ହେଇଛନ୍ତି ଯୋଉମାନେ ଆହୁରି ପୁରୀ ଡିଷ୍ଟ୍ରିକ୍ଟ ମୋ ସାଙ୍ଗ ପୁରୀ ଡିଷ୍ଟ୍ରିକ୍ଟ ଯୋଉ ମଙ୍କ ସାଙ୍ଗ ହଛି ନା ଆମେ ମୁଁ କହିଲି ତମେ ତା ଆହୁରି ଡବଲ ଗର୍ବିତ ଆଉ। ତମେ ଆହୁରି ପୁରୀ ଡିଷ୍ଟ ରେ ଜନ୍ମ ନେଇଛ ଆରାମସ
ଆମର ଉପରେ ଗୋଟେ ସେ ସାଙ୍ଗ ଅଛି ସେ ପୁରା ମାନେ ପୁରୀ ମନ୍ଦିରଠୁ ଜମା ଗୋଟେ କିଲୋମିଟର ଦୂରରେ ତାଙ୍କର ଘର ମାନେ ଯେତେବେଳେ ଆସନ୍ତି ଏଇ ଯୋଉ ଇଏରେ। କାଳେ ସେ ଯଉ କଣ ସବୁ ଟକିଆ ଫକିଆ ଏ ସବୁ ବିକ୍ରି କରିବା ତାଙ୍କର ନେଇକି ରୁହନ୍ତି।
ହୁ।
ମାନେ ମତେ କହେ ଆମକୁ ବି କହିଲା ଚାଲ ରହିକି ଯିବା ମାନେ ଆମେ ଯେହେତୁ ଏତେ ପିଲା ଆସି ନା ରହିବାଟା ଭଲ ନୁହଁ।
ହୁ। ଆମର ବି ସେମିତି ଆମର ଆମର ଟିକେ ଧର ଆମେ ଟିକେ ବୈଷ୍ଣବ ଇଏରେ ଅଛୁ। ଯେହେତୁ ଆମର ମଠ ଚିହ୍ନା ବହୁତ୍ ସାରା। ଆଉ ସେଇ ଇଏରେ ଚିହ୍ନା ଟିକେ ଯଦି
ବ୍ରାହ୍ମଣ ମାନଙ୍କ ତ ସମସ୍ତିଙ୍କର ଚିହ୍ନା ଥିବ ଯୋଉ କୋଣରେ ଯାଉ ଯୋଉଠି ବ୍ରାହ୍ମଣ ଅଛନ୍ତି ଯୋଉ ଏରିଆ ତାଙ୍କର ପୁରୀରେ ଚିହ୍ନା ହିଁ ଚିହ୍ନା।
ହଁ ଚିହ୍ନା ଚିହ୍ନା ସେଇ ତାଙ୍କ ଇଏରେ ଆମକୁ ଏତେ ମାନେ ଇଏ କରିବାକୁ ପଡେନି ଆରାମ ସେ ତାଙ୍କ ପାଖରେ ରହିଲୁ ଖାଇଲୁ ପିଇଲୁ। ମଠରେ ବି ଟିକେ ଖାଇଲୁ, ମଠ ଖାଇବେ ବି ବହୁତ ଭଲ ରୁହେ ବିନା ପିଆ ରସୁଣ ବିନା ସୁସ ତ ବୁଝିପାରୁଛୁ ବହୁତ ଭଲ ଖାଇପାରୁଛ।
ସେଗୁଡା ମନ୍ଦିର ଖାଦ୍ୟ କୋଉଠି ଏମତି ରୋଷେଇ ସେଇଟା ଭଲ ଲାଗେ।
ସେ ବହୁତ ଭଲ ଲାଗେ ସେଗୁଡା ଜିନିଷ ଗୁଡା ଭଲ ଲାଗେ। ଆଉ ଏଣେ ତାଙ୍କ ସାଧୁ ମାନଙ୍କ ସଂସ୍ପର୍ଶରେ ଆସିଲେ ବି ତମ ମାଇଣ୍ଡ ର ସବୁ ମାନେ ଖରାପ ଚିନ୍ତା ଇଏ ସିଏ ବହୁତ ମାନେ ଜିନିଷ ଦୂରେଇ ଯିବ ବହୁତ ସାରା ହଁ ସେଇ ଇଏରେ ବସିବୁ ଆଉ ଭଗବାନ ନାମ କିର୍ତ୍ତନ ଏସବୁ ବହୁତ ସାରା। କରିବା ପାଇଁ ଭଲ ହେବ ଲାଇଫେ ଜୀବନରେ ଆଗକୁ ଯିବା ପାଇଁ ବହୁତ ମାନେ କଣ ଦିଗ ପାଇବ ଗୋଟେ ଭଲ ଝିଅ ପାଇଁ।
ସେୟାକଥା ନୁହ।
ଏମିତି କରିବ ଆଉ ଭଲ ଏଇ ସବୁ ଜିନିଷ କଲେ ଭଲ ଆଉ।
ଆଉ ଏବେ ତ ସାଢେ ଦଶ ଟା ଦସ ଟ କେତେ ଚାଳିଶ ଛତିଶ ହେଇଗଲାଣି ଆଉ ଖାଇବା ଏବେ।
ହୁଁ ନା ଖାଇବା ହେଇନି ଆଉ ହବ ଆଉ ଦେଖିବି କଣ ଦେଖି ଖାଇବ ଆଉ।